ହ୍ୟାଲୋ।
ଆଜ୍ଞା କଣ କରୁଚନ୍ତି?
ମୁଁ ଏଠି ବସିଥିଲି।
ଆଛା ଆଚ୍ଛା ବିଷ୍ଟ ମୁଁ ଶୁଣିଲି ଆପଣ କୁଆଡ଼େ ଗୋଟେ ବୁଲିବାକୁ ଯାଇଥିଲେ ଏବେ?
ହଁ ଚାନ୍ଦପୁର ଯାଇଥିଲି ବୁଲିବାକୁ ମୋ ମାଉସୀଙ୍କ ଘରକୁ।
ଆଚ୍ଛା ଆଛା।
ସେଠି କଣ ଅଛି ମାନେ କଣ ପ୍ରସିଦ୍ଧ ଆଉ କଣ ବୁଲିବା ଜାଗା ଅଛି?
ଣ ପ୍ରସିଦ୍ଧ ସେଟା ହେଲେ ଏମିତି କୁଟଗଡ଼ ପାର୍କଟେ ଅଛି ସେଠିକି ବୁଲିବାକୁ ଯାଇଥିଲି ଆଉ ଗୋଟେ ମନ୍ଦିରଟେ ଅଛି ହେଠିକିବି ବୁଲିବାକୁ ଯାଇଥିଲି। ଆ ସେତିକି।
କୋଉ ମନ୍ଦିର ଅଛି?
ଗୋଟେ ମାଙ୍କ ମନ୍ଦିର ଅଛି।
ଆଚ୍ଛା ଆଚ୍ଛା। ଆଚ୍ଛା ହଉ ଠିକ୍ ଅଛି କାଳିଯାଇ କହୁଚନ୍ତି କି?
ଆଜ୍ଞା।
ଓ କାଳିଜାଈ ମା ଆଚ୍ଛା ଆଚ୍ଛା। ସେଠି ମୁଁ ବି ଯାଇନି ବୋଧେ ସେଠି ଯିବାଟା ହିଁ ବହୁତ୍ କଣ କୁହାଯାଏ ବହୁତ୍ ମାନେ ଆଭେଞ୍ଚଚର୍ ଟାଇପ୍ ର ହେଠୁ ଯିବାଟାନା?
ଆଜ୍ଞା ଗୋଟେ ସମୁଦ୍ର କୁ, ପାର୍ କରିକି ଆମକୁ ସେପଟକୁ ଯିବାକୁ ପଡ଼ିବ ବଧ୍
ଆଚ୍ଛା-ଆଚ୍ଛା ସମୁଦ୍ର କେମିତି କଣ ପାର କରାଯାଏ?
ସେଠିକି, ତ ଆମ ସରକାର ସେଠି ବୋଟ୍ ଲଞ୍ଚ ବଗରା ତାଙ୍କ ଆଡ଼ୁ, କରିଛନ୍ତି ଆଉ ବେସରକାରୀ ୱେରେ ବି ଅଛି, ତ ସରକାର ଏମିତି ଅଧିକ ପଇସା ନଛନ୍ତି ବେ ବେସରକାରୀ ୱୟରେ କମ୍ ପଇସରେ ଆମେ ଯିବା ଆସିବା କରିପାରିବା, ତ ଆମେ ଯଦି ଚାହିଁବା, ନର୍ମାଲ ଡଙ୍ଗାରେ ବି ଯାଇପାରିବା ୟା ଫିର୍, ଲଞ୍ଚ ବୋଟ୍ ଏଥିରେ ବି ଆମେ ଯାଇପାରିବା,
ଆଚ୍ଛା ତ ସରକାରୀ ବ୍ୟବସ୍ଥାରେ ଗଲେ ମତେ ଲାଗୁଛି ଆମକୁ, ଆମର, ଗମନାଗମନ ଟା ସୁଗମ ରହିବ ଆଉ ଭଲରେ ଆମେ ଯାଇ ଆସିପାରିବା ବୋଲି, ଆଉ ଆମକୁ ଆମର ସୁର ଶିକ୍ଷା ବି ଭଲରେ ରହିବ ଭାବୁଛି ଆପଣ କଣ କହୁଛନ୍ତି?
ହଁ ସେଇଟା ବି ଠିକ୍ ହେଲେ ବେସରକାରୀ ୱେରେ ବି, ଆମେ ଠିକ୍ ସେ ଯାଇପାରିବା ଆଉ ଆମେ ଯଦି ବେସରକାରୀ ଉଭୟରେ ଯିବା, ଆମେ ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ର ମଜା ନେଇପାରିବା, ଯଦି ଆମେ ସରକାର ଯେମିତି କ ଯେମିତି ଯିବା, ତାହେଲେ ଆମେ କୌଣସି ପ୍ରକାର ମଜା ଅନୁଭବ କରିପାରିବାନି ବିକଜ୍, ସେଠି ତାଙ୍କର, କାଚରେ ସବୁ ଆଡ଼ ବନ୍ଦ କରିଛନ୍ତି ଆଉ ତା ଭିତରେ ଏସିି ଲାଗିଛି, ଯେହେତୁ ଆମେ କିଛି ବାହାରେ ଯୋଉ ପ କ୍ଷୀ ମାନେ ପଡ଼ୁଛନ୍ତି ତାଙ୍କୁ ଯେମିତି ଖାଇବା ଦବା ଆଉ ସେ ଯୋଉ ପବନ୍, ବା
ଆଚ୍ଛା-ଆଚ୍ଛା ଆଜ୍ଞା, ତାହେଲେ ତ ମତେ ଲାଗୁଛି ବେସରକାରୀ ୱେରେ ଗଲେ ହିଁ ଭଲ,
ଆଜ୍ଞା,
ଆଜ୍ଞା ହଉ ଠିକ୍ ଅଛି ଆଉ ଆପଣ, ଏଇ କେବେ ଆସୁଛନ୍ତି ବ୍ରହ୍ମପୁର ଆଡ଼େ ଗଞ୍ଜାମ ଅସ୍ ଯୋଉଟା ଅଛି,
ନା କେବେ ଯାଇନି,
ଆଚ୍ଛା-ଆଚ୍ଛା ଆ ହଉ, ବହୁତ୍ ଶୀଘ୍ର ଆସିବେ ଆପଣ-ଆପଣ ଆସିବାକୁ ଚାହୁଁଛନ୍ତି କି,
ଆଜ୍ଞା ମୁଁ ଯିବାକୁ ଚାହୁଁଛି,
ଆଜ୍ଞା-ଆଜ୍ଞା ମୁଁ ବହୁତ୍ ଶୀଘ୍ର ଆସିବେ, ଆଉ ଆସିକି ଏଠି ରହିବେ ଚିନ୍ତା କରନ୍ତୁନି ଆଉ ଆପଣ ଜାଣିଛନ୍ତି ବ୍ରହ୍ମପୁରରେ, କଣ-କଣ ପ୍ରସିଦ୍ଧ?
ନା ଆଚାର ପସ୍ ପ୍ରସିଦ୍ଧ,
ଆଚ୍ଛା କେବଳ ଆଚାର ହିଁ,
ଆଚାର, ପାମ୍ପଡ଼ ଆଉ କଣ ମୁଁ ଜାଣିନି,
ଆଚ୍ଛା ହଉ, ବ୍ରହ୍ମପୁର କୁ ରେଶମ ସହର ବୋଲି କୁହାଯାଏ କଣ ପାଇଁ ନା ଏଠି ଲୁଗା, ପାଟ ଲୁଗା ଏଗୁଡ଼ା ସବୁ ବହୁତ୍ ପ୍ରସିଦ୍ଧ, ଆଉ ଏଠି ଆଜ୍ଞା, ଆଉ ଏଥିରେ ଯାତ୍ରା ହୁଏ ଦୁଇ ବର୍ଷ ଥରେ ବହୁତ ବଡ ଯାତ୍। ଯାତ୍ରା ହୁଏ ସେ ଯାତ୍ରାର ନାଁ କଣ ଜାଣିଛନ୍ତି? ଆଚ୍ଛା ସେଇଟା ଆମର ବୋଧି ଠାକୁରାଣୀ ମା ଠାକୁରାଣୀଙ୍କ ଯାତ୍ରା ହୁଏ। ଯୋଉଟା କି ଦୁଇ ବର୍ଷ ଥରେ ହୁଏ ଗତ ବର୍ଷ ଥର ଗତ ବର୍ଷ ଥର ହେଇ ନ ହେଇଥିଲା। ପୁଣି ଏ ବର୍ଷ ହବନି। ପୁଣି ଆର ବର୍ଷ ହବ ଏକରାଣୀ ଯାତ୍ରା। ତ ସେ ଯାତ୍ରା ହେଲେ ଗଞ୍ଜାମ ର ସବୁ ଆଡୁ ଲୋକ ଆସନ୍ତି। ବହୁତ ଗହଳି ହୁଏ। ଆମର ମାନେ ଗଞ୍ଜାମ ର ବ୍ରହ୍ମପୁର ଇଷ୍ ତ ଇଏବି ହଉଛନ୍ତି ଠାକୁରାଣୀ ମା। ତ ତାଙ୍କର ପୂଜା ହୁଏ ତାଙ୍କର ଯାତ୍ରା ହୁଏ ବହୁତ ବଡ। ପାଖାପାଖି ପନ୍ଦର କୋଡିଏ ଦିନ ହୁଏ।
ଆଲୋ ମୁଁ ଗଲେ ଆପଣ ମତେ ବୁଲେଇ ନେବେ।
ନିଶ୍ଚୟ ନିଶ୍ଚୟ ଆପଣଙ୍କୁ ଗାଡିରେ ବସେଇକି ବୁଲେଇ ନେବି।
ଆ ସଙ୍ଗ
ଆଚ୍ଛା ହଉ ଆପଣଙ୍କର ସେଠି କଣ କିଛି ଯାତ୍ରା ହୁଏ ସେ ବିଷୟରେ କୁହନ୍ତୁ?
ଆମର ଏଠେ ବହୁତ ବହୁତ ଯାତ୍ରା ହୁଏ। ଉଁ ବାଲିଯାତ୍ରା ତ ଗୋଟେ ମୁଖ୍ୟତଃ ସେଟା ହୁଏ ବାଲିଯାତ୍ର।
ଆଛା।
କଟକରେ ସେଟା ପ୍ରସିଦ୍ଧ କଟକରେ ବହୁତ ବଡ଼ ଆକାରରେ ରୁହେ। ଭୁବନେଶ୍ୱର ରରେ ବି ହୁଏ ବଟ୍ କଟକ ଠୁ ଟିକେ ଛୋଟ ଆକାରରେ ହୁଏ ଭୁବନେଶ୍ୱରରେ।
ଆଚ୍ଛା ଆଚ୍ଛା ହଁ ମୁଁ ବି ଶୁଣିଥିଲି କଟକ ବାଲିଯାତ୍ରା ବହୁତ ପ୍ରସିଦ୍ଧ ବୋଲି। ସେଠି ବହୁତ ବଡ ବଡ ଏମିତି ଅଭିନେତ୍ରୀ ଅଭିନେତା ଆଉ ବଡ ବଡ ଲୋ ଲୋକମାନେ ଆସନ୍ତି ବହୁତ କିଛି ଧୁମଧାମ ରେ ପାଳନ ହୁଏ ଏମିତି ମୁଁ ଶୁଣିଥିଲି ବଟ ତାକୁ ଦେଖିବା କୁ ଯାଇନି।
ମୁଁ ବି କେବେ କଟକ ବାଲିଯାତ୍ରା ଜାଇିନି ବିକଚ। ସେଠି ବହୁତ ଲୋକ ଥାନ୍ତି ଆଉ ଯେହେତୁ ବାଲିଯାତ୍ର ନାଲି କଲର ର ବାଲି ଥାଏ। ଯେଉଁଥିପାଇକା ସବୁ ପୁରା ଅସ୍ନା ମଇଳା ହେଇଯାଏ। ସେଟା ମତେ ଏତେ ଭଲ ଲାଗେନି ସେଠି। ସେ ସେମହିଁ ଜାତ୍ରା ହିଁ ହୁଏ ବଟ ବହୁତ ଅପରିଷ୍କାର ସେଠି।
ଆଚ୍ଛା ଆଚ୍ଛା ତ ସେଥିରେ କଣ କେମିତି ହୁଏ ଆଉ କଣ ପାଇଁ ହୁଏ ଜାଣିଛନ୍ତି କାରଣ?
ମୁଁ ଜାଣିନି।
ଆଚ୍ଛା ଆଛା ହଉ ଠିକ ଅଛି। ଆଉ କିଛି ଯାତ୍ରା ଆପଣଙ୍କ ସେଠି ହୁଏ କହିବେ?
ଉଁ ତୋଷାଲି, ଗୋଟେ ଯାତ୍ରା ହେଟା ବି ପଡେ ହେଟା ବି ଭଲ ମାନେ ହୁଁ ସେଠିବି ହୁଏ ବଟ ଏତେ ବି ସେଠି ମଇଳା ବଗେରା ହୁଏନି ସେଟା ବି ଆମେ ଯାଇପାରିବା ମିଶିକି କେବେ ବୁଲିିବାକୁ। ଆଉ ଆମ ଗାଁ ରେ ରଜରେ ଯାତ୍ରା ହୁଏ ଯୋଉଟା ବହୁତ ଫେମସ ଏଠି। ଆଉ ଆମ ଗାଁର ଗୋଟେ ଲୋକ ନୁ ତ୍ୟ ସେଠି ହୁଏ ଘୋଡା ନାଚ ବୋଲି କୁହନ୍ତି। ସେଟା ଆମର୍ ଏମ୍ତି ବାସ୍ ତେର ଦିନ୍ ଧରିକି ଏଠି ହୁଏ ଆଏମିତି ବହୁତ୍ ପ୍ରକାରର ମେଳା ବଗେରା ଅଛି ଯୋଉଟା ପଡେ।
ଆଚ୍ଛା। ଗଲା ଆଉ ଆପଣ ସବୁ ଯାତ୍ରାରେ ବହୁତ୍ ମଉଜ୍ କର୍ ଥିବେ ଆଉ।
ହୁଁ।
ହଉ ଆମକୁ ବି କେବେ ଡାକନ୍ତୁ ଆମେ ମିଶିକି ମଉଜ୍ କରିବା।
ଆଜ୍ଞା ଆସନ୍ତୁ। ଆଉ ଗୋଟେ କଥା ବିବେ ଆମ ଗାଁ ରେ ଜଉ ମାଁଙ୍କ ମନ୍ଦିର୍ରେ ଆମର ପୂଜା ଆମେ ଉତ୍ତରମୁଖୀ ମା ତାଙ୍କ ନାଁ ମାନେ ସେ ଆମେ କହୁ ସିଏ ଆମର ଏଇ ଯାତ୍ରା ଟା ଏଥିପାଇଁ କା ହୁଏ ଆମର ଘୋଡ଼ା ନାଚ ହୁଏ ଆଉ ଲୋକମାନେ ଫାଷ୍ଟ୍ ଜଣେ ଗୋଟେ ମହିଳାଟେ ଏମ୍ତି ଯାଚିଲେ ମାଁଆଙ୍କୁ କି ଯଦି ମୋ ପୁଅର ଦେହ ଭଲ ହେଇଯିବ ତାହେଲେ ମୁଁ ଘୋଡା ନାଚ କରିବି ଆଉ ଯାହା ଫଳରେ ବର୍ଷେ ଭିତେରେ ତାଙ୍କ ପୁଅଙ୍କ ଦେହ ଭଲ ହେଇଗଲା ଆଉ ସବୁ ସିଏ କାମ କରିପାର୍ଲେ। ତ ତାଙ୍କୁ ଏମିତି ପ୍ରତ୍ୟକ୍ଷ ଠାକୁରାଣୀ ମାନନ୍ତି ସେଥିପାଇଁକା ତା ପରଠୁ ଅମ ଗାଁରେ ସାଂସ୍କୃତିକ ରୂ ପରେ ଘୋଡ଼ା ନାଚ ହୁଏ ତ ସମସ୍ତେ ତାଙ୍କ ମାନସିକ କରନ୍ତି ଆଉ ପୂରଣ ହେଇଗଲେ ଆସିକି ଘୋଡ଼ା ନାଚ କରନ୍ତି।
ଆଚ୍ଛା ଆଛା ଗଲା ବହୁତ୍ ଭଲ କଥା। କେତେ କିଛି ଜାଣିବାକୁ ମିଲା। ଆପଣଙ୍କ ସେଠି କଣ ଯାତ୍ରା ହୁଏ କଣ ନାହିଁ ମତେ ବି ଶୁଣିକି ବହୁତ୍ ଖୁସି ଲାଗୁଛି ଦେଖିବା ପାଇଁ।
ହଁ ଆପଣ ବି ଆସିଲେ ଦେଖିବେ ଏଇଠି।
ଆଜ୍ଞା ନିଶ୍ଚୟ ନିଶ୍ଚୟ ମୁଁ ବି ଆସିବାକୁ ବହୁତ୍ ବେଜଙ୍ଗ୍ ହଉଛି ଆସିବାକୁ ବହୁତ୍ ମୋର ଇଚ୍ଛା ହଉଛି।
ଆଜ୍ଞା।
ହଉ। ତ ଆପଣଙ୍କର ଯେହେତୁ ମୁଁ ଜାଣିବାରେ ଭୁବନେଶ୍ଵର୍ ପାଖରେ ତ ସେଠି ଭୁବନେଶ୍ୱର୍ ରେ କଣ କିଛି ଅଛି ମତେ ଟିକେ କହିବେ ମୁଁ ବୁଲିବାକୁ ଯିବି ବୋଲି ଭାବୁ ଆଉ ଶୁଣିଛି ସେଟା ତ ଆମର ରାଜଧାନୀ ଆମ ଓଡି ତାର ଭୁବନେଶ୍ଵର୍ ରେ କଣ କିଛି ଅଛି କହିବି ଟିକେ ଅଳ୍ପ।
ଉଁ ମୋର୍ ମତେ ଏତେ ବୁଲାବୁଲି କରିବା ପସନ୍ଦ୍ ନୁହେଁ ତ ମୁଁ କିଛି ଏତେ ଜାଣିନି ଯେତିକି ବି ଜାଣ୍ଚି ଏଠି ଲିଙ୍ଗରାଜ୍ ମନ୍ଦିର୍ ଗୁଇଟା ଅଛି ଭଲ ଇସ୍କନ୍ ବି ଅଛି ରାଧାକୃଷ୍ଣଙ୍କ ମନ୍ ସେଇଟା କରିବା ରାମ୍ ମନ୍ଦିର୍ ବି ଅଛି ଏଠି
ଆଜ୍ଞା।
ଆଉ କଣ ଅଛି ମୁଁ ଜାଣିନି।
ଆଉ ମୁଁ ଶୁ ଶୁଣିଛି ଜଗନ୍ନାଥ୍ ମନ୍ଦିର ବି ଅଛି। ଆଉ ଏମିତି କିଛି ପାହାଡ ପର୍ବତ ଅଛି ଯୋଉଟା କି କଣ ଖଣ୍ଡଗିରି ଉଦୟଗିରି ବୋଲି କୁହନ୍ତି।
ହୁଁ।
ଆଚ୍ଛା।
ଆଉ ଆମର ଏଇ ସାଇଡି ରେ ଆମ ଗାଁ ସାଇଡି ରେ ହିଁ ଗୋଟେ ମନ୍ଦିର ଅଛି ଜଗନ୍ନାଥଙ୍କ ମନ୍ଦିର ଏଭେ ରିସେଣ୍ଟଲି ହିଁ ଗୋଟେ ଦୁଇ ଦୁଇ ବର୍ଷ ହବ ବନେଇଛି ବହୁତ ସୁନ୍ଦର ହେଇଛି। ଆମେ ହେଠିକି ବି ଯାଇବା ବୁଲିବାକୁ କେବେ ଯଦି ଆସିବେ ଆପଣ।
ଆଚ୍ଛା ଆଛା ହଉ। ତାହେଲେ ତ ଏବେ ରଥଯାତ୍ରା ଆସୁଛି ସେଠି ରଥଯାତ୍ରା ହବ?
ଆଜ୍ଞା।
ହଉ। ଭଗବାନଙ୍କ କୃପା ଥିଲେ ମୁଁ ରଥ ଯାତ୍ରାରେ ସେଠି ଥିବି ଆଉ ମୁଁ ମିଶିକି ଦେ ଖିଆ ଯିବା ଆଉ।
ଆଜ୍ଞା।
ଏଆଁ ହଉ ଠିକ ଅଛି ଆଗକୁ ପୁଣି କେବେ କ କଥା ହେଲେ ଭୁବନେଶ୍ଵର ବିଷୟରେ ଭଲସେ ଜାଣିବା। ଆପଣ ବି ଜାଣିବେ ମତେ ବି ଜଣେଇବେ।
ଆଜ୍ଞା।
ଆଜ୍ଞା ହଉ ରହୁଚି।
ଆଜ୍ଞା।
ହଁ ଆପଣଙ୍କ ଯତ୍ନ ନେବେ।
ଆପଣ ବି ଆଉ ଆପଣ ଅଛନ୍ତି ମାନେ ଆପଣ ମୋର ନେବେ।
ଆଜ୍ଞା ଆଜ୍ଞା ହଉ ରହିଲି।